ସଂସ୍କାର।
ଆଜ୍ଞା ମ୍ୟାଡ଼ାାମ ନମସ୍କାର ନମସ୍କାର କଣ କରୁଛନ୍ତି ମ୍ୟାଡ଼ାାମ?
ଏଇ ଆଉ ଟିକେ କାମ ଧନ୍ଦା ଚାଲିଥିଲା ଆଉ।
ଆଉ ସବୁ ଭଲ?
ଆଜ୍ଞା ଆଜ୍ଞା
ଆଉ କଣ ଖାଇଲେ ସକାଳେ?
ଖାଇଥିଲି ସକାଳେ ଆମର ଭା ରୁଟି। କ୍ଷୀର ଆଉ ଭଜା।
ଆଚ୍ଛା ଆଚଛା
ଆଉ ମୁଁ ଖାଇଥିଲି ଭାତ, ପଖାଳ ଭାତ, ପଖାଳ ଭାତ ବଡ଼ିଚୂରା। ଆଉ ଭଜା।
ଆଉ କାମ ସବୁ ସରିଲାଣି?
ନା କାମ ତ ସରିଲାଣି ଘର କାମ ଟିକେ ହଉଥିଲା ସେଇ ଟିକେ ରହିଥିଲା ଲେଈ ଆଉ।
ଆ କଣ ମ୍ୟାଡ଼ାମ ଫୋନ୍ କରିଥିଲେ କଣ ନାହିଁ ଭଲ ମନ୍ଦ ବୁଝିଥିଲି ଟିକିଏ ଆଉ।
ହୁଁ ପନିପରିବା ସବୁ କଣ ସକାଳୁ କିଣଥିଲେ ନା ଛା କିଣି ଆଣିଛି?
ପନିପରିବା ଆମର ସବୁ ଆସେଇ ୟାଡୁ।
ହୁଁ।
ଆମର ସବୁ ଆସେ ସକାଳେ ଆଉ ଏଇଥର କ ଣ କିଛି ପ୍ଲାନ୍ କରୁଛନ୍ତି ବାହାରକୁ ଯିବା ପାଇଁ?
ନାଇଁ ଏଥର କିଛି ପ୍ଲାନିଂ ନାହିଁ ଯାହା ଶୀତ ସିଜିନ ଆସୁ ଟିକେ ବାହାରକୁ ଆମର। ଶୀତ ପ୍ରତିିବାସ ଶୀତ ମାସରେ ଆମର ଟିକେ ସମସ୍ତେ ଯାଆନ୍ତି ବୁଲିବା ପାଇଁ। ଶୀତ ମାସରେ ପ୍ଲାନିଂ ଅଛି ଟିକେ ଯିବୁ ବହୁତ ଆଡେ ଟିକେ ବୁଲିବାକୁ ଆଉ।
କୁଆଡ଼େ କୁଆଡ଼େ ପୁ ଅଛି ପ୍ଲାନ୍?
ହଁ ଆମର ଟିକେ ପ୍ରୋଗ୍ରାମ ଅଛି ଯିବୁ ଟିକେ ପୁରୀ କିି ପ୍ରଥମେ।
ଆଜ୍ଞା।
କେବେଠୁ ଜଗା ଦର୍ଶନ ହେଇନି, ଏଥର ଭାବିଥିଲେ ଘରେ ଯାଇଥାନ୍ତେ ରଥଯାତ୍ରା କୁ।
ଆଚ୍ଛା।
ଆଛା ଯେତେବେଳେ କହୁଛନ୍ତି ପିଢା କହୁଛନ୍ତି ଭିଡା ହଟ ବ ଗରମ ଅଛି, ଘରେ ରାଜି ହଉନାହାନ୍ତି।
ଆଚ୍ଛା।
ହୁଁ ସେଇଠିକି ଟିକେ ଶୀତ ମାସ ହଉ ଏବେ ଯିବୁ ଆଉ।
ହଁ ଏ ସୀତ ଦିନଆ ଯିବେ ଆଉ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ବହୁତ ଭଲ ଅଛନ୍ତି।
ଅ ଆଜି କଣ ରୋଷେଇ କଣ ହବ ଗାଧୁଆବେଳେ।
ରୋଷେଇ ଆଜି ହେ ଯୋଉ ଭାତ ଆଉ କଣ ତ ଡାଲି ଆଉ ଭେଣ୍ଡି ଅଛି ଆସିଥିଲା ଗଛରେ ଚାଷ ହେଇଛି ସେ ତୋଳା ହେଇକି ଆସିଥିଲା ଗୋଟା ଭଜା ହବ। ଆଉ ଆମର ପୋଟଳ ଅଛି ସିଏ ବି ଗୋଟା ଭଜା ହବ ଏମତି। ତି ସବୁ ଆଉ ଆମ୍ବ ଅଛି ଲଗେଇ ଖାଇବେ ଆଉ।
ଆଚ୍ଛା ଆଚ୍ଛା।
ହଁ।
ଆମ୍ବ କଣ ଗଛର ହୁଏ ନା ନା କିଣିକି ଆଣନ୍ତି।
ଆଜ୍ଞା ନାଇଁ ଆମର ଆମ୍ବ ଗଛ ରେ ବହୁତ ହେଇଥିଲା ଗଛ ଆମ୍ବ ସରିଲାଣି ଆଉ କଣ ଗଲା ଖିଆ ହଉଥିବ କି। ତିନି ମାସ ହେଲାଣି ଆମ୍ବ ଫଳୁଥିଲା। ସରିଗଲା ଏଇ ଟିକେ ବଜାରୁ କିଣିକି ଆଣିଥିଲୁ ଆଉ।
ଆଚ୍ଛା ଆଚ୍ଛା।
ସିଆ ସବୁ କେତେ ନେଖା ରେଟ୍ ଚାଲିଛି।
ରେଟ ତ ଆପଣଙ୍କର କିଲୋ ଶ ପଚାଶ ଶହେ ଏମିତି ଆଉ।
ଆମର ସବୁ ଏଡେ ହୁଁ ସବୁ ଆମ୍ବ ଯାହା ବାହାରେ ବାହାରେ ଏବେ ସବୁ ଆମ୍ବ ସରିଗଲାଣି ଆମ ରଜ ପରେ ପରେ ଆମ୍ବ ସରିଗଲାଣି।
ହୁଁ ହୁଁ।
ଆଉ କଣ ଖବର କୁହନ୍ତୁ।
ଆଉ ସବୁ ଏମିତି ଆଊ। ଏ ଘର କାମ ଟିକେ ହେଉଛି ସେ ଟିକେ ରହିବାକୁ ପଡ଼ୁଛି।
ଆଜ୍ଞା। ଆଉ ଆପଣଙ୍କର ଆ ଯୋଉ ପାଗ କେମିତି ଦେଇଛି ସିଆଡେ।
ପାଗ ଭଲ ଅଛି ଖରା ହୋଉଛି ଦୁଇ ଦିନ ହେଲାଣି।
ହୁ ହୁଁ। ଖରା ଖୁଆକୁ ହେଇଛି ଘର କାମ ପାଇଁ ଭଲ ସୁବିଧା ହଉଥିବ ଆଉ।
ହଁ ହଁ ସେମିତି ଆଉ। ଆଉ ଛାତ ପଡୁଛି ପାଣି ଦିଆ ହେଇନି ଏପନ୍ତ ସେଇଟା ମୁଖ୍ୟ ଟେନସନ ରହିଲାଣି। ଆଜି କେମିତି କଣ ଗୋଟେ ସାଇଡ ପାଣି ଦେଲେ ଫେଣେ କାଲି ଗୋଟେ ସାଇଡ ପାଣି ଦିଆଯିବ।
ହୁଁ। ହୁଁ ଆଜ୍ଞା ଆଜ୍ଞା ପାଣି ଦବଟା ନିହାତି ଦରକାର ନା।
ଆଜ୍ଞା।
ଆଉ କଣ କୁହନ୍ତୁ।
ଆଉ। କଣ କୁଆଡେ ଆଉ ଯାଉନାହାନ୍ତି ଆଉ ନା?
ନାଇଁ ନାଇଁ କୁଆଡେ ଆଉ ଯାଇନୁ ଘରେ ଆଉ
ହଁ ଆପର ଟିକେ ଅଛି। ଦେଖିଆ ଆ ଭିତରେ କୋଉଦିନ ଯିବା ଆଉ।
କୁଆଡେ ଯିବାର ଅଛି?
ସାଙ୍ଗମାନେ ଯାଉ ସବୁ ମଝିରେ ଯାଇଥିଲୁ ଆମର ହଁ ଚିଲିକା ଯାଇଥିଲୁ ପୁରୀ ଯାଇଥିଲୁ। ଏପଟେ ଆପଣଙ୍କର ଯୋଉ ତ ରହିଲା ଖଣ୍ଡାଘର ରହିଲା ସେଠି ସିଆଡେ ଯାଇଥିଲୁ। ଆଉ ଆପଣଙ୍କର ଯୋଉ ରହିଲା ଯୋଉ କଣ କହିଲେ ଯୋଉ? ଭୀମକୁଣ୍ଡ ଦେବକୁଣ୍ଡ ସବୁଆଡେ ଯାଇଛୁ ଆମେ
ଏଇଆ ଆଉ
ଦେବକୁଣ ଦେବକୁଣ୍ଡ ଆପଣ ଯାଇଛନ୍ତି?
ହଁ ହଁ ଯାଇଚି।
ଦେବକୁଣ୍ଡ ତ ବହୁତ ବଢିଆ ଜାଗା ଟା ନା?
ଆପଣ ଯାଇଛନ୍ତି ନା କଣ?
ଆଚ୍ଛା ଆଚ୍ଛା।
ବହୁତ ବଢିଆ ମାନେ ବୁଲିବା ପାଇଁ ଜା
ସେଠି କଣ ଏମିତିଆ ଜିନିଷ କଣ ଯେ ତମକୁ ଭଲ ଲାଗିଲା?
ଆପଣଙ୍କର ଆଉ ତା ବହୁତ ଜଙ୍ଗଲଟା ସେଟା ଆପଣଙ୍କର ଜଙ୍ଗଟା। ଜଙ୍ଗଲଟା ପାହାଡ଼ାଟା ବାସଛି ବହୁତୁ। ଝରଣା ଅଛି ଆପଣଙ୍କର? କୁହନ୍ତି କି ଯେ ଠା ଠାକୁରମାନେ ସବୁ କାଳେ ଆସିକି ସେଇ ମନ୍ଦିର ମାନେ ସେ ଯୋଉ ଝରଣା ଅଛି ସେଠି ସବୁ ଠାକୁରମାନେ ସବୁ ସେ କାଇଁ ଗାଧାନ୍ତି ମାନେ ସେମାନଙ୍କର ସେଇ ଯୋଉ ଗାଁ ଅଛି ଯୋଉ ପୋ ମାନେ ଝରଣା?
ଏଟା ଲୋକମାନଙ୍କ କିମ୍ବଦନ୍ତୀ ଗୋଟେ ଅଛି ଆଉ ଯେ
ହଁ ହଁ ସେଠି। ସେଠି ମାନେ ଆଉ ଲୋକମାନେ କେହି ସେ ପାଣି କିି ଛୁଇଁ ପାରିବେନି। କୌଣସି ଗାଧୁଆ ବି କରିପାରିବେନି ଆଣିକି ଟିକେ ଦେହର ଛିଞ୍ଚି ହେଇପାରିବେ। କିନ୍ତୁ ଧୃବଟା ଓପାଡିବେନି କି ଗାଧୁଆ ପାଧୁଆ ବି କରିବେନି।
ଆଜ୍ଞା।
ନା ଆମେ ଯାଇଥିଲୁ ଗାଧାଗାଧି କରିକି ଆସିଥିଲୁ। ଆମେ ଏଠିକି କରି ଆସିଥିଲୁ ଆଉ ଭୀମକୁଣ୍ଡରେ କିବନତିକି ଜାଣିଛନ୍ତି?
ମୁଁ କନି ସେଠି ତା ଆପଣଙ୍କ ଗାଧୁଆ ମନା।
ନା ସେଠି ଗାଧୁଆ ନୁହେଁ ତା ପୂର୍ବରୁ ଝରଣା ସବୁ ସେଇଠୁ ବାହାରିକି ଯୋଉ ଗଡିକି ଯାଉଛି ଝରଣା ସେଇଟି ଆମେ ଗାଧୋଇଥିଲୁ। ଯୋଉଠି ଆମର ରହିକି ସବୁ ଫିସ୍ ଫିଷ୍ଟ କରାଯାଏ ରୋଷେଇ କରାଯାଏ ସେଇ ଜାଗାଟାରେ।
ହଁ ବାହାରେ କୋଉଠି ଯଦି ଗାଧୋଉ ଥିବେ ଗାଧୋଉ ଥିବେ।
ଆଜ୍ଞା ଆଉ ଭୀମକୁଣ୍ଡ ଯାଇଛନ୍ତି।
ଆଜ୍ଞା ଆଜ୍ଞା ଭୀମ କମି ଯାଇଛି।
ଭୀମକୁଣ୍ଡରେ ଜାଣିଛନ୍ତି କିଛି ରହସ୍ୟ ତାର କିମ୍ବଦନ୍ତି। କିମ୍ବଦନ୍ତୀ ମୁଁ ଜାଣିଛି କି ଭୀମ ଯେତେବେଳେ ଆମର ପ ପଞ୍ଚୂପାଣ୍ଡବ ଙ୍କ ସହିତ ଯାଉଥିଲେ କୋଉଠିିକି? ଉ ବନବାସରେ ଥିଲେ, ସେଇ ସମୟରେ ଏ ତାଙ୍କୁ ପ୍ରବଳ ଜୋରରେ ଶି ଶୋଷ ଲାଗିଲା, ଆ ସେ ଶୋଷ ଲାଗିଲା ଯେ ସେତେବେଳେ ସେ ପାଣି ଫାଣି ପିଇବା ପାଇଁ। ସେ କଣ କଲେ ନା ସେଠି ଗୋଟେ କୁଣ୍ଡ ପ୍ରସ୍ତୁତ କଲେ। ଗୋଟେ ଗଦାରେ ଗଦାରେ। ଏତେ ଯୋର୍ଷରେ ଭୂମିକୁ ମାନେ ପାହାର ଦେଇଥିଲେ ଯେ ଏ ଫା ଗୋଟେ ବହୁତ ବ ବଡ଼ ଗର୍ତ୍ତମାନ ସୃଷ୍ଟି ହୋଇଯାଇଥିଲା ଆ ସେବେଠାରୁ ଶୁ ପାଣି ହେଇଥ ସେପ ଦ୍ରୌପଦୀଙ୍କୁ ପାଣି ଦ୍ରୌପଦୀଙ୍କୁ ଶେଷ କଲା ହେଲାକି। ଦ୍ରୌପଦୀ ଙ୍କୁ ପାଣି ଆଣିିକି ପେଇଥିଲେ। ସେବେ ଠାରୁ ଭିମ କୁଣ୍ଡ ନାଁରେ ସେଟା ପରିଚିତ ଅଛି ଆଉ।
ଅ ହଁ ହଁ ହଁ ଆପଣ ଜାଣିଛନ୍ତି ତାହେଲେ ଆଉ।
ହଁ ହଁ ଜାଣିଛି ଯୁଆଡେ ବି ଯାଉନା। ତାର ସବୁ କିମ୍ୱଦନ୍ତି ଲେଖା ହେଇଥିବ ଆର କଣ ପାଇଁ ଜାଗାଟା ପଚିଷ୍ଟା। ପ୍ରତିଷ୍ଠିତ ଆମର ଏପଟ ଜାଣିଛନ୍ତି ଆମର ଯାଜ୍ ପୁର୍ ଜିଲ୍ଲାର ଜୋଉ ବରି ଜାଣିଥିବେ ବରିରେ ଅଛି ଆମ ରତ୍ନଗିରି। ସେଠି ହଉଚି। ଠି ଆପଣଙ୍କର ସେଠି ହେଉଛି ରତ୍ନଗିରିତା ନାଁ ଅକ୍ଚୋଲି ସେଠି ରତ୍ନର ଭଣ୍ଡାର ଥିଲା ସେଠି।
ହୁଁ।
ଯେଉଁ ସମୟରେ ଇଂରେଜ ମାନେ ଶାସନ କରୁଥିଲେ ସେ ସମୟରୁ ସେଠୁ। ସୁନାର ସବୁ ଜିନିଷ ବାହାର୍ଥିଲା ସୁନାର ଚଉଁରା ସୁନାର ଖଡ୍ଗ ସୁନାର ସବୁ ବାହାର୍ଥିଲା। ପୂର୍ବ ତଳୁ ପତ୍। ରତ୍ନତାତୀୟ ଖନନ ଯେଉଁ ସବୁ ହୁଏ। ରତ୍ନତାତୀୟ ଖନନରେ ଏହିସବୁ ବାହାରିଗଲା। ବହୁତ୍ କିଛି ବାହାରିଥିଲା। ସୁନାର ପୁରା ଥିଲା ଇଏ ଆଉ ଗନ୍ତାଘର। ସେ ସମୟରେ ଇଂରେଜ ମାନେ ଭଉତ୍ କିଛି ନେଇଯାଇ ଥିଲେ ଆମ ଭାରତ୍ ରୁ ତ ନେଇଥିଲେ ନେଇଥିଲେ ଏଠୁ ବହୁତ କିଛି ନେଇଥିଲେ।
ହଁ ହଁ ଆମେ ତ ସେଇ ବିଷୟରେ ଶୁଣିଥିଲୁ ବି ଆମର କ୍ୱା ପାଠ ପଢିବା ବହିରେ ବି ଲେଖା ଯାଇଥିଲା କିନ୍ତୁ ଆମେ ଶ୍ ସେଇ ଜାଗା ଟାକୁ ଟିକେ ଯିବୁ ବୋଲି ବୁଲିବା ପାଇଁ ବହୁ ଥର ବାହାରି ଲୁଣୁ କିନ୍ତୁ ଯାଇପାରୁନୁ। ଏଇଥର ଭାବିଛୁ କି ସିଏ ସେଇ ସ୍ଥାନ ଟାକୁ ଏଥର ଆମେ ଶୀତଦିନେ ଟିକେ ବୁଲିବା
ନା ଏ ଜାଗାକୁ ସବୁ ଯିବେ ବୁଲିବା ପାଇଁ ନହ ଯାଇକି ସେ ଟିକେ ରହସ୍ୟ କି କିଛି ଜାଣିବାକୁ ଚେଷ୍ଟା କରିବେ। କଣ ପାଇଁ ଏନି ଜାଗା ଟା ଏତେ ମାନେ ଇଏ ହେଇଚି। ସେଥିପାଇଁ ତାପରେ ଯାଇଁକି କିଛି ମାନେ ରୋମାଞ୍ଚକ କଥା ଜାଣିପାରିବେ। ଏମିତି ନହେଲେ ତ ବୁଲିବା ପାଇଁ ଟା ଯଉଁ ନାହିଁ ସେମ୍ତି ଆମେ ପଳାଇପାରିବା।
ଆଜ୍ଞା ଆଜ୍ଞା ହଉ ସାର୍ ଆପଣ ଟିକେ ରଖନ୍ତୁ ମୁଁ ଫୁଣି ଫ୍ରି ହେଇ କରୁଛି।
ଆଜ୍ଞା ଠିକ୍ ଅଛି ରହିବ ମ୍ୟାଡ଼ାମ୍ ନମସ୍କାର୍ ମ୍ୟାଡା
ନମସ୍।